ହ କଣ?
ଓୋ ହଁ ରୁଟି ଖାଇକି ଖାଇବା ପିଇବା ସାରିଛିି ବାସନ ଫସନ ମଜା ହଛି ଗଲି ଟ ନାସିକି ଟିକେ ବଡୁଛି।
ହଁ ହଁ ଆଉ ତମ ଆଡେ ବର୍ଷା ହଉନି କି?
ହଁ ସଖାଳୁ ମେଘ ପକଉଛିଯେ ମଘ ପକେଇଲା ଘଣ୍ଟେ ଦି ଘଣ୍ଟା ମେଘ ପକେଇଲା। ଛାଡି ଦେଇଥିଲା ପୁଣି ଏବେ ପୁରୁକୁ ମାନେ ଟିକେ ଟିକେ ଛି ଫିମ୍ପି ପକେଇଲା ଭଳିଆ ପକଉଛି ମେଘ। ଦୁି
ଆମ ଆଡେ ତ ଟିକେ ଜୋରରେ ପକଉଛି। ଆଉ ଆଉ। ଆଜି ତ ତମେ।
ଡାଲି ତରକାରି ଆଉ। ହୁ। ଭଜା ଭାଜିଥିଲି ଶାଗ ଆ ଆଳୁ ପୁଟଳ। ଆଉ ପାମ୍ପଡ ମୁଁ ରୋଟି ଖାଇବି ଆଉ।
ତମ ଯୋଉଁ ଗାଁର। ଅ ସ୍ତ୍ରୀ ଲୋକମାନେ କଣ କରନ୍ତି? ଆଉ ସେ ଯୋଉ ଆମର ଗୋଟେ ସୟଂ ସହାୟକ ଗୋଷ୍ଠୀ। ଏ ହେଇଥିରୁ ଜଣିଛୁ।
ହଁ।
ଆଉ ସେଇ ସ୍ଵୟଂସହାୟକ ଗୋଷ୍ଠୀରେ। ଏ ତମ ଗାଁ ର ଲୋକମାନେ ତମ ଗାଁର ସ୍ତ୍ରୀ ଲୋକ ମାନେ କରିଛନ୍ତି ନା ନାଇଁ। ଆଉ ଯଦି କରିଛନ୍ତି ତାହେଲେ କେମିତି କଣ କ ଆ
ଏ ଛତୁ ବି କରଛନ୍ତି। ନେଟୱାର୍କ ପାଉନି। ହଁ।
ହଁ।
ବଡ଼ି, ଛତୁ।
ବସ୍ା ହ ହୁଁ ହୁଁ।
ହୁଁ।
ଏଇ ସୟଂସହା ଗୋଷ୍ଠୀ କେମିତି ହୁଏ କହିଲୁ। ଯୋଉ ଦଶ ଜଣ ମହିଳାଙ୍କୁ ନେଇକି ହୁଏ। ଆମ ଗାଁ ବା ଆମ ଗାଁ ସାହି ପଡ଼ିଶାର। ଦଶ ଜଣ ଗରିବ ସ୍ତ୍ରୀ ଲୋକ ମାନଙ୍କୁ ନେଇକି ଏ ସ୍ଵୟଂ ସହାୟକ ଗୋ ଠି ଗଠନ କରାଯାଏ ସେଠି କଣ କରାଯାଏ ନା। ସ୍ତ୍ରୀ ଲୋକମାନେ ବାହାରକୁ ବାହାରନ୍ତି। କିନ୍ତୁ ଆଗ କାଳରେ ତ ସ୍ତ୍ରୀ ଲୋକମାନେ ବାହାରକୁ ବାହାରୁ ନଥିଲେ। କିନ୍ତୁ ଆଜିକାଲିର ସ୍ତ୍ରୀ ଲୋକମାନେ। ମାନେ ନିଜ ଗୋଡରେ କି ନିଜେ ଛିଡା ହେଇପାରୁନି। ସେ କେମିତି ନିଜ ବଳ ନିଜେ ଛିଡିବା ପାଇଁ ସେ ବିଷୟରେ ତୁ କିଛି ଜାଣିଛୁ କି?
ମୁଁ ତୁମେ କହ
ମୁଁ କହିଲି ସ୍ଵୟଂସହାୟକ ଗୋଷ୍ଠୀର ସ୍ତ୍ରୀ ଲୋକମାନେ। କେମିତି ନିଜ ଗୋଡରେ ନିଜେ ଛିଡା ହେଇ ପାରୁଛନ୍ତି ତୁ ତୁ ହେ ବିଷୟରେ କିଛି ଜାଣିଛୁ କି?
ନା କିଛି ତତେ ବି
ଶୁଣୁ ତାହେଲେ କହୁଛି ଶୁଣ କହୁଛି ଯୋଉ ମାନେ ଆମେ। ଏ ସବୁ କଣ କରୁଛି ନା ଘରେ ବସ୍ ହ ସେଠି ଆମେ କିଛି ଦି ପଇସା ପାଉଛେ। ଆଉ କଣ କରୁଛନ୍ତି ନା ଉଁ ଯୋଉ ଧୂପ ମେସିନ୍ ଧୂପ ମେସିନ୍ କରୁଛନ୍ତି। ଧୂପମେସୀନ୍ ସେମାନେ ବଜାରରେ ବିକ୍ରି କରୁଛନ୍ତି ନହେଲେ ଆମର ପଞ୍ଚାୟତ ରେ। ଗୋଟେ କାର୍ଯ୍ୟକ୍ରମ ହେଲେ ସେଠି ନଉଛନ୍ତି ଯାହା ଦ୍ଵାରା ଆମର ବିଭିନ୍ନ ଆଡୁ ଲୋକ ଆସନ୍ତି। ମଧ୍ୟ ଆମର ବିକ୍ରି ହେଇପାରୁଛି।
ଅ ହ।
ଏମିତି ବିଭିନ୍ନ ପ୍ରକାର ଜିନିଷ କରନ୍ତି ସେ କରିକିଏଠୁ ମଧ୍ୟ ଟଙ୍କା ରୋଜଗାର କରନ୍ତି। ଆଉ ଗୋଟେ ଆଉ କେତେ ସ୍ତ୍ରୀ ଲୋକ ଅଛନ୍ତି ଆମର ଛତୁ ଚାଷ ଛତୁ ଚାଷ ସେମାନେ ଛତୁ କେତେ ଭାଡା କରିକି ସେମାନେ ଛତୁ ଚାଷ କରନ୍ତି। ଛତୁରେ ଯୋଉ ଦିନକୁ ପାଞ୍ଚ କିଲୋ ହଉ ଦଶ କିଲୋ ହଉ ଆମର ଯୋଉ ଅନୁସାରେ କରିଛ ସେଇ ଅନୁସାରେ ଆମର ଏଇ ଛତୁ ବାହାରେ ଆମେ ତାକୁ କଣ କରେ ବଜାରରେ ବିକ୍ରି କରେ ଅଧା ଗାଁ ର ବି ନେଇଯାଆନ୍ତି। ଆଉ ଏମିତି ଦ୍ବାରା ଏମତି ବି ଆମେ ସେଠି ଦି ପଇସା ପାଏ। ଆଉ କେତେକ ସ୍ତ୍ରୀ ଲୋକ ଅଛନ୍ତି ସେମାନେ ଛେଳି ପାଳନ୍ତି ଛେଳି ପାଳିଲେ ସେଠି ମଧ୍ୟ ବି ରଜ ଛେଳି ବିକ୍ରି କରନ୍ତି। ବିକ୍ରି କରିକି ଯୋଉ ଖାସି ହୁଏ ତାକୁ ବି କାଟିକି ମାଂସ କରନ୍ତି ସେଠୁ ମଧ୍ୟ ଦି ପଇସା ସେ ଲାଭବାନ ହୁଅନ୍ତି। ଆଉ ଯାହାଦ୍ଵାରା ସେମାନେ ଆମ ଘରେ କଣ ଆଗେ ପୁରୁଷ ଲୋକମାନେ ରୋଜଗାର କରୁଥିଲେ ସେ ନା ଆମେ ଆଗରୁ କଣ ଥିଲେ ବହୁତ ତଳେ ଥିଲେ।
ହ
ନା ଅପେକ୍ଷା ଏବେ ଆମେ ଅଧିକ ରୋଜଗାର କ୍ଷମ ହେଇ ପାରୁଛେ ସେମତି ତମ ମତରେ ସେ ଆମରି ଲସ ଆମେ କଣ କଲେ ସବୁ ଯିଏ ମାନେ
ତମର ଭଲ ସେ ଶୁଭୁନି।
ହଁ ବର୍ଷା ତ ହଉଚି ଠିକ ସେ ଶୁଭିବନି ସତ। କିନ୍ତୁ ତମେ କଣ ତମ ବିଷୟରେ ଆଉ ଟିକେ କିଛି କହିଲ ତମ ଗାଁର। କଣ କେମିତି, ତମ ପରିବେଶ କେମିତି, ତମ ଗାଁ ରେ ସବୁ ଦେଖିବାକୁ କେମତି ତମ ଗାଁ ରେ କୋଉଠି କଣ ଅଛି। ସେଇ ବିଷୟରେ ମତେ ଟିକେ କହିଲ। ମୁଁ କହିଲି ତମ ଗାଁ, ତମ ଗାଁ ରେ କଣ କେମି ସବୁ ଦେଖିବାକୁ କେମିତି ତମ ଗାଁ ରେ କଣ। ସବୁ ଅଛି ତମ ଗାଁ କେମିତି, ଚାରିପଟେ କଣ କଣ ଅଛି ମତେ ସେ ବିଷୟରେ ଟିକେ। କହିଲ ମୁଁ ତମ ଗାଁ ବିଷୟରେ କିଛି ଜାଣିବାକୁ ଚାହୁଁଛି। ହାଲୋ।
ଅଛନ୍ତି, ଶିବ ମନ୍ଦିର ଅଛି। ଠାକୁରଙ୍କ ବିଷୟରେ ଶିବ ଠାକୁର ଅଛନ୍ତି। ଆଉ ଆଉ ରାଧା ନାଁ ଗାଁ ଭିତରେ। ଏମାନେ ସବୁ ବାହାର ମାନେ ଚାରି କର ଅଛନ୍ତି। ଆଉ ଗାଁ ର ବାହାରେ ଜଙ୍ଗଲ ଭିତରେ। ଆଉ ତା ପାଖରେ। ଯୋଉ ମନ୍ଦିର ଚଣ୍ଡୀ ମଙ୍ଗଳାଙ୍କ ପଖ ପଛକରେ। ଗୋଟେ ସ୍କୁଲ ଅଛି ସ୍କୁଲ ପଢ଼ିଆ କୁ ସ୍କୁଲ କରକୁ ଗୋଟେ ପୋଖରୀ ଅଛି।
ତା ସାଇଟରେ ଆଗକୁ ଆଉ ଟିକେ ଗୋଟେ ପୋଖରୀ ଅଛି। ଆଉ
ହ୍ୟାଲୋ।
ଆଛା
ଯୋଉ ପୋଖରୀ କଥା କହିଲନି କି। ଏଇ ପୋଖରୀ କଥା କହିଲାଠୁ ମୋର ଗୋଟେ କଥା ମନେ ପଡୁଛି ଏଁ।
କରିକି ମାଛ ବିକ୍ରି କରନ୍ତି। ଆଉ ସେଇ ମାଛ ବୋଲେ। ସ୍ଵୟଂ ସହାୟକ ଗୋଷ୍ଠୀ କରେ ଯାହା ଦ୍ଵାରା ଆମେ ଅଧିକ ରଜର କ୍ଷମ ହେଇପାରିବା। ଆଉ ସେଠି ଗାଁ ରେ ବିକ୍ରି କରିଥିଲେ। ଆଉ ବାହାର ଲୋକ ମଧ୍ୟ ଆସିଥିଲେ ମାରିବା ପାଇଁ ଆମ୍ ବିକ୍ରି କରିବା ପାଇଁ ମାନେ କିଣିକି ନେଇଥିଲେ। ସେଟ ସେଠି କଣ କହ ସେ ପୋଖରୀରେ ବଡ ପୋଖରୀରେ ସେଠି ପାହାଚ ଅଛି। ତା ପରେ ପାଣି ଦେଖିବାକୁ କହୁତ କଡ଼ା ମସଲା ତ। ଉଁ ସେମାନେ ମାଛ ଛାଡନ୍ତି, ସେଠି ମାନେ ଯଆଁଳ ଛାଡନ୍ତି। ଆଉ ଖାଦ୍ୟ ଦିଅନ୍ତି। ଏଁ ସେମାନେ ମାନେ ଯ କାଳେ ବାହାର ଲୋକ ନେଇଯିବେ ବୋଲି। ବୋଲ ନା ବେଳେବେଳେ ଯାନ୍। ଆଉ ଯାହା ଦ୍ଵାରା ମାଛ ସୁରକ୍ଷିତ ରହିଲା ଆଉ ବଡ ବଡ ହେଲେ। ବଡ ବଡ ହେଲାଠୁ ସେମାନେ ବିକ୍ରି କରିି ବହୁତ ରୋଜଗାର କଲେ। ତାପରେ ଛୋଟ ଛୋଟ ମାଛ ମଧ୍ୟ ଏଇଠି ବହୁତ ମଲେ। ଆଉ ସିଏ ବିକ୍ରି କରିଥିଲେ। ଆଉ ତମ ଗାଁ ରେ ସେମିତି ପୋଖରୀ ପୋଖରୀ କିଛି ନାହିଁ ମାଛ ବାଛ କରନ୍ତିନି ତ।
ବାହାରକୁ ଆସିକି ଥିଲା।
କାଲି ହେଇଯାଇଥିବ ଆଜି।
ଆଉ ପୋଖରୀଏ ହୁଁ ପାଣି ମାନେ ପୋଖରୀ ଟା କେତେ ବଡ ପାଣି କେତେ ନାଁ ଖରାଦିନେ ପୋ ପୋଖରିରେ ପାଣି ରହେ ନା ନାଇଁ।
ଆଉ ତମ ଆଡେ କେବେ ବୁଲିଯିବା ଆଉ
ଉଁ